କୁହନ୍ତୁ ଆଜ୍ଞା।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କୁହନ୍ତୁ।
ଆଜ୍ଞା କାଲି ଆମେ ଯାତ୍ରା ଟିକେ ବୁଲିଯିବା।
ନିହାତି ନିହାତି ଭାବରେ।
ଆଜ୍ଞା ଆମର ବାହା ଆମର ଅଛି ଫତେଗଡ ଆଉ କଣ୍ଟିଲୋ ନୀଳମାଧବ।
ଆଜ୍ଞା।
ଆଜ୍ଞା ସେଠି ଆମର ଲୋକ ଯାତ୍ରା ଅଧିକ ହଉଚନ୍ତି ତ। ଆମେ ସେଠିକି ଆଜ୍ଞା ବୁଲି ଯିବା। ସେ ଶ୍ରୀରାମଙ୍କର ଟେମ୍ପଲ ଅଛି। ଆମର କଟିଲର ଆଉ ଆମର ନୀଳ ମାଧବ ଅଛନ୍ତି। ବୁଲିଯିବା ବହୁତ ବଢିଆ ଜାଗା।
ଆଜ୍ଞା ଆଜ୍ଞା।
ନିହାତି ନିହାତି ଭାବରେ ଆଉ ସବୁ ଭ ଭଲ ଅଛନ୍ତି, ଘରେ ସବୁ ଭଲ ଅଛନ୍ତି।
ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆଉ ବର୍ତ୍ତମାନ କଣ କରୁଥିଲେ? ହଁ ହଁ ନିହାତି ନିହାତି। ବହୁତ ଭଲ ଅଛନ୍ତି ସବୁ ଖୁସିରେ ଅଛନ୍ତି। ଆଉ କଣ କରୁଥିଲେ?
ଆଜ୍ଞା ଏଟି ପସିଦି ଖାଇକି।
ଆଜ୍ଞା ଆଜ୍ଞା ତାହଲେ ଭଜନ ହେଇଗଲାଣି ଆପଣଙ୍କର।
ଆଜ୍ଞା ଭଜନ ହେଇଗଲାଣି। ଆପଣ ଭଜନ କରଛନ୍ତି?
ଆଜ୍ଞା ଆଜ୍ଞା ଆମର ମଧ୍ୟ ଭଜନ ହେଇଗଲାଣି।
ଆଜ୍ଞା।
ହଁ ଆଉ ବୁଲାବୁଲି ଆପଣଙ୍କୁ ପସନ୍ଦ।
ଆଜ୍ଞା।
ଆଚ୍ଛା। ଆଉ କୋଉ କୋଉ ସ୍ଥାନ ମାନେ ନା ନା। ସେମିତି ଦେଖେନି ବି ମଧ୍ୟ ମୁଁ ଖେଳେନି ମଧ୍ୟ।
ଆଚ୍ଛା ହଁ।
ଆଉ ମାନେ କୋଉ କୋ ସ୍ଥା କୋଉ ହଁ ମାନେ ମୁଁ କହୁଥିଲି। କୋଉ କୋଉ ସ୍ଥାନ ମାନେ ବୁଲିବା ପାଇଁ ବୋହୁତ ଭଲ ଲାଗେ, ଆଉ ଯୋଉ କୋଉ କଉ ମାନେ ଜାଗା ଯାଇଛନ୍ତି ସେଇଟା ବୋହୁତ ଭଲ ଲାଗିଛି ଏମିତି କିଛି ଜାଗା କିଛି କଣ କହିବେ?
ଆମର ଆଜ୍ଞା ନୀଳ ମାଧବ ଜାଗା ବହୁତ ବଢିଆ। ବହୁତ ବଢିଆ ଜାଗା ଆଉ ଅଁ ସବୁଠାରୁ ମାନେ ଉ ନୀଳମାଧବ ଠାକୁର ଅଛନ୍ତି ତ ସେଥିପାଇଁ ଲୋକ ଟିକେ ଅଧିକା ଇଏ ହଉଛନ୍ତି। ବଢିଆ ଜାଗା ସାଇଟ୍ ରେ ଠି ଆମର ମହାନଦୀ ନଦୀ ଅଛି ତ ସେଥିପାଇଁ ଭଲ ଲାଗୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆମର ଖତ ଆ ଆମର ରାମ ରାମ ମନ୍ଦିର ଅଛି।
ଆଜ୍ଞା ଭଲ ଲାଗେ ନା ମାନେ ବୁଲାବୁଲି କରିବା ଏଁ ତ ମନ୍ଦିର ଯିବା ଭଲ ଲାଗେ ଖୁସି ଲାଗେ ସମସ୍ତଙ୍କ ସହିତ ମିଶିକି ଯିବା ମାନେ ଏ ପରିବାର ସହିତ ହଉ କିମ୍ବା ବନ୍ଧୁଙ୍କ ସହିତ ହଉ ମାନେ ଏମିତି ସାଙ୍ଗସାଥି ମିଳିମିଶି ଏକତ୍ରିତ ହୋଇ ମାନେ ଯିବା ପାଇଁ ଭଲ ଲାଗେ?
ଆଜ୍ଞା ଆଜ୍ଞା ବହୁତ ଆନନ୍ଦ ବି ଆସିଥାଏ ନା ମିଳିମିଶି କି ଗଲେ
ଆଜ୍ଞା ଆଜ୍ଞା ମତେ ମଧ୍ୟ ବହୁତ ଭଲ ଲାଗେ ମାନେ ସାଙ୍ଗସଥି ମାନେ ସେ ମେଳା କୌଣସି ମେଳା ମଧ୍ୟ ହଉ ତ ସାଙ୍ଗସାଥି ହୋଇ ଏକତ୍ରିତ ହୋଇ ମାନେ ମିଳିମିଶି ଯିବା ବୁଲାବୁଲି କରିବା କ ମାନେ କେଉ କେଉଁ ଜାଗାରେ ପ୍ରସାଦ ମଧ୍ୟ ଦଉଥିବେ ତ ସେଇଠି ପ୍ରସାଦ ଖାଇବା। ପ୍ରସାଦ ସେବନ କରିବା ବାଣ୍ଟିବା ଏସବୁ ସବୁ ମାନେ ତାର ଗୋଟେ ଅଲଗା ମଜା ମାନେ ପୂର୍ବ ଦିନରେ ଦେଖନ୍ତୁ ଯେମିତି ମାନେ
ଆଜ୍ଞା।
ସବୁ ବର୍ତ୍ତମାନ ସମୟରେ ତ କିଛି କିଛି ମାନେ ସମୟଟା ସେ ସେଇ ସମୟଟା ମାନେ ସ୍ମୃତି ଭଳିଆ ହିଁ ରହିଯାଇଛି ଆମର ଯେଉଟା କିି ପିଲାଦିନରେ ହିଁ ମନେ ପଡ଼ୁଛି ବ ବର୍ତ୍ତମାନ ସମୟରେ ସେଇଟା ବହୁତ ମାନେ କମିଗଲାଣି କାହିଁକିନା ନିଜ ନିଜ ଅ କର୍ମ କ୍ଷେତ୍ରରେ ବ୍ୟସ୍ତ ହେଇଗଲେଣି ସମସ୍ତେ ତ ଯିବା ଆସିବା ବୁଲାବୁଲି କରିବା ବହୁତ ମାନେ କମି ଗଲାଣି ଆପଣଙ୍କ ଏଇ ଉପରେ କଣ ମାନେ ମତ ରହିଛି?
ମୋର ମତ ଯେ ଆମ ଆମର ରାମ ଟେମ୍ପଲ୍ ଓଡିଶାରେ ନୂଆ ପାକୁ ଗଲା ଭଳିଆ ସେକେଣ୍ଡ ନାମ ଟେମ୍ପଲ। ସେ ନୂଆ ହବାକୁ ଗହଳି କିନ୍ତୁ ଅଧିକା ଅଛନ୍ତି। ଗହଳି ଅଧିକା ଆସ ମାନେ ଜାଗା ବି ପା ଆଇଟି ହେଇଛି ବସିକି ଆଇଟି ବେଶୀ ହେଇଯିବାକୁ ଲୋକମାନେ ଯିବା ବି ହଇରାଣ ହଉଛନ୍ତି ବେଶି ଲୋକ ଦିନକୁ ଦିନ ଜନଗହଳି ଅଧିକ ସଂଖ୍ୟାରେ ହେଉଥିବେ। ଆଜ୍ଞା ଦୋକାନ ବି ଉପରେ ଆଜ୍ଞା ପଡିଛି। ଭଲ ଭଲ ଦୋକାନ ଆଖୁ ରସ ଆଉ ଦହିବରା ଦୋକାନ। ଆଉ ଭୋଗ ଦୋକାନ। ପଡିଛି। ଆଉ ଭିତରେ ବି ଭଲ ଡିଜାଇନ ର ହେଇଛି। ଫଟ ଫଟ ଉଠେଇବା ପାଇଁ।
ଆ
ଆପଣଙ୍କୁ କେମତି ଲାଗେ ରାମ ଟେମ୍ପଲ ବୁଲାବୁଲି କରିବା ପାଇଁ?